ହଁ କରୁଚନ୍ତି?
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ମୁଁ ଆପଣଙ୍କୁ ସବୁବେଳେ ଏଇ ଯୋଉ କଥା କୁହେି ତାର ରିଜନ ବି ତମକୁ କହିବି ମୁଁ କାଲି ମାନେ କିଛି ସମୟ ପରେ ଆଜ୍ଞା। ମୁ ଏଠି ବସିକି ବସେ ତମେ ଯିବ ଆପଣ ନୁହଁ। ମୁଁ କହୁଥିଲି କିଣେ ଆମେ ସାଙ୍ଗ ହେଇଗଲେଣି ନା ମିତ୍ର ତମକୁ କହିଥିଲି କି ମୁଁ ବସିଥିଲି, ଶୋଇଥିଲି ମୋ ମମିଙ୍କ ସହ କଥା ହଉଥିଲି। ମୋ ମାତାଙ୍କ ସହିତ। ତାପରେ ମୋର କାମ ପାଇଁ ଉପରକୁ ଆସିଲା ତ ମୁଁ ସମ୍ପର୍କ କଲିି ଆଉ।
ଓହୋ ଆପଣ କହିଲେ ସରି ଆପଣ ଆପଣ ଆପଣ କାଇଁ କହୁ
ସେ ହଁଉ ତମେ କଣ କହୁଥିଲ ଏଇନା?
ମୁଁ କହୁଥିଲି କି ତମେ କହିଲ କି ମୁଁ ବସିଥିଲି ଶୋଇଥିଲି ତମେ ଦିଟା ଜିନିଷ କରୁଥିଲ?
ମାନେ ମୁଁ ଆକ୍ଚୁଆଲି ବସିବା ପୋଜ୍ ରେ ଶୋଇଚି ମାନେ ଆମ ମୁଣ୍ଡ ଟା ଅଛି ପୁରା ଦି ଫୁଟ ଉପରେ ମୋ ଗୋଡ ହରିକା ଅଛି ଖଟ ଉପରେ। କଣ କହିଲ ମୁଁ ଜାଣିପାରୁନି।
ଓହୋ ଆପଣ ଗଲେ ବିଚିତ୍ର ପ୍ରାଣୀ।
କିଆ କେତକି ଶୋଇଛି ତ। ସେଥିପାଇଁ ଆପଙ୍କୁ ସେୟା ଲାଗୁଚି।
ଆଜି ଆପଣ ମାନେ ଯେତେବେଳେ ସମସ୍ତେ ଦେଖାହେଲେ ଶୁଣୁ ନା ଶୁଣନ୍ତୁ ସେତେବେଳେ ଆପଣ ମାନେ ତାୁ ଦେଖାହେଲା ସେଇଠ ଯଉ ତାଙ୍କୁ କାହାକୁ କହିଲ ଯା ସହିତ ଆମେ ଭିଡିଓ ବନାଉ।
ଆଜ୍ଞା।
ଆପଣ ସବୁ ତାଙ୍କ ସହିତ ହାତ ମିଶେଇଲେ?
ହଁ ମୁଁ ତାଙ୍କ ମୁଁ ତାଙ୍କ ସହିତ ଆତ୍ ମିଶ ତାଙ୍କ ହଗ୍ କଲି ଆଗ ଆଗ ସେ ଯୋଉ ଜଣେ ପତଳା ଭାଇ କୁ ହଗ୍ ତାପରେ ଶୀତମ୍ ଭାଇଙ୍କୁ ହ ଗ୍ କଲି। କି କଣ ହେଲା କି? ସରି ସରି ସରି ଭୁଲ ଲ ହେଇଗଲା। ତ ଭାଇଙ୍କୁ
ଏମିତି ପଚାରୁଚି। ଏମାନେ ସବୁ ଯୋଉ ମିତ୍ର ଗୁଡାକ ମୋର ଯୋଉ ଝିଅ ମିତ୍ର ସେମାନେ ବି?
ତାଙ୍କ କଥା ମୁଁ ଦେଖିନି କାରଣ ମୁଁ ଗଲା ବେଳକୁ ସେମାନେ ଆଗରେ ଥିଲେ ତାଙ୍କ ସହିତ ତାପରେ ମୁଁ ଗଲି ତ ଆପଣ ହାତରେ ମିଶେଇଲେ କି? ଆଚ୍ଛା।
କାରଣ ସିଏ ନିଜ ଆଡୁ କଲାନି କଲେନି ତ ମୁଁ ବି କଲିି ନାହିଁ।
ଆପଣ ଭଲ କଲେ ଆପଣ ଏଇ ଏଇଭଳିଆ ବୁଦ୍ଧି ସବୁବେଳେ ଗ୍ରହଣ କରିବେ। ଏଇଟା ହିଁ ଏକ ପ୍ରକୃତ ମାନେ ମାନେ ଏଇଟା ହିଁ ଗୋଟେ ପ୍ରକୃତ ଲୋକର ପରିଚୟ।
ଆଜ୍ଞା କାଲି କାଲି କହୁଥିଲେ ବିଡିଓ ପାଇଁ ମୁଁ କହିଲି କିି ନା ନା କାଲି ହବନି ମୋର ଯିବାର ଅଛି ତ ଆମେ ପଅରଦିନ କରିବା ପଅରଦିନଠୁ ଷ୍ଟାର୍ଟ କରିବା ସେ କହିଲେ
ଆଜ୍ଞା ଆପଣ ମତେ ଡାକିବେ ଭିଡିଓ କଲା ବେଳେ। ଆପଣଙ୍କ ଭିଡିଓ ଟା କୋଉ ଜାଗାରେ ହବ? ନାଇଁ କୋଉଠି ହେ? ଅ ଆଜ୍ଞା ତ ଆମର ଯୋଉ କି ସେଟା କଣ୍ଟେଣ୍ଟ ଥିଲା ଆମେ ସେ ସବୁ ଭିଡିଓ ବି କରିଦେବା ତାଙ୍କ ଅ ତାଙ୍କର ଯନ୍ତ୍ରରେ
ଆଜ୍ଞା ଠିକ ଅଛି।ହିଁ ହିଁ
ଆମର ମାନେ ଆଜ୍ଞା ତ ଆମ ସମୟ କେତେବେଳେ ଆମ ଏଇ ମାନେ ଆମର ବିଦ୍ୟାଳୟ ସରିଲା ପରେ ମାନେ ସ ସମୟ ଦିଟା ପରେ ଦିଟା ପରେ ନା ଦିଇଟା ପୂର୍ବରୁ, ଆଛା ହଉ। ତ ଆ ଆମର ଭିଡି ଆମେ ସେ ଭିଡିଓ କରିବ ଆଉ ଆଜ୍ଞା ଧନ୍ୟବାଦ। ହଉ ଆଉ କଣ ଆପଣ କଣ ଖାଇଥିଲେ ସଂନ୍ଧ୍ୟା ବେଳେ?
ମୁଁ ଆସିକି ଖାଇଛି ଭାତ, ଡାଲି। ଭେଣ୍ଡି, ଆଳୁ ଭ ଜା ପାମ୍ପଡ଼।
ଆଜ୍ଞା ମୁଁ ପୁଣି ଗୋଟେ କଥା କହିବି ଭାବୁଥିଲି ଆପଣ ଚକୁଳି ଖାଆନ୍ତି?
ହଁ ଚ କୁଳି ମୋର ବହୁତ ପ୍ରିୟ।
ମୋ ମମି ଚକୁଳି ମୋ ମ ମୋ ମତେ ଚକୁଳି ବାଟିଛନ୍ତି ମାନେ ସୁଧ ବାଟିଛନ୍ତି। ଚକୁଳି ପାଇଁ ତ ଭାବୁଛି ମୁଁ କାଲି ଭାବୁଥିଲି ମୁଁ ଟିଫିନ ନ ନେଇଥାନ୍ତି ବାହାରେ ଖାଇ ଖାଇଥାନ୍ତି ଯେହେତୁ କାଲି ବୁଧବାର ତ ଯେ ଯେହେତୁ ଚ କୁଳି ହୋଇଛି ତ ମୁଁ ଭା ବିଲି କି ମୁଁ ମୋର ମିତ୍ର ମାନଙ୍କ ପାଇଁ ଚକୁଳି ନେବି ତ ଆପଣଙ୍କର ଆପଣ କିଛି ଆପଣଙ୍କ ମତାମତ ଦିଅନ୍ତୁ ମୁଁ ନେଲେ ଭଲ ହେବ?
ନିଶ୍ଚୟ ବାହାରେ ଆପଣ କଣ ଭାବୁଛନ୍ତି ଆପଣଙ୍କ ପାଖରେ ଯେହେତୁ ଆସିବା ମାନେ ଆସିବାକୁ ଯାଉଛି ତ ଆପଣ ଭଲରେ ଉଡେଇ ଦେବେ ନା
ନାଇଁ ନାଇଁ ସେଇ ଅ ସେଇ ସବୁ ତ ମୁଁ ଆଉ ମୋ ମ ସେଇ ସବୁ ତ ମୁଁ ମ ଅ ସଞ୍ଚୟ କରି ରଖି ମୁଁ କାଲି ଯେହେତୁ ବୁଝିବି ତା ବାପାଙ୍କଠୁ ମୁଁ ଏକ ଶହ ଏକ ଶହ ଟଙ୍କା ମାଗିଥାନ୍ତି।
ଆପଣ ମାଗନ୍ତୁ, ରଖନ୍ତୁ ନିଜ ପାଖରେ ସଞ୍ଚୟ କରନ୍ତୁ ବହୁତ ଆଗକୁ ଯିବେ।
ଆଜ୍ଞା ଧନ୍ୟବାଦ
ମୁଁ କଣ ଦେଖୁଛି ମୋର ସେ ଯୋଉ ହାତରେ ମାନେ ମୁଁ। ଯୋଉ ଡାହାଣ ହାତରେ ଗୋଟେ ମୁଦି ଟିି
ଆଜ୍ଞା ଆଜ୍ଞା।
ତାର ଆଉ ଷ୍ଟୋନ ବୋନ କିଛି ନାହିଁ ସବୁ ବାହାରିଗଲାଣି।
ଆଜ୍ଞା ତ ଆପେ ତ ଆପଣ କଣ କରହୁଛନ୍ତି ଯାଇ ଗୋଟେ କିନ୍ ଚାଲିଛି।
ନାଇ ମୁଁ ହେୟା କହୁଛି। କି ସେଇ ମୁଡି ଟାକୁ ଫପା ଦବାକୁ ପଡିବ ମାନେ ମାନେ ଫପାଡବାକୁ ମାନେ ଫପାକୁ ଓଲ୍ହେଇବାକୁ ପଡିବ। ଓଲିକୁ ମତେ ଇଚ୍ଛା ନାହିଁ ଯେହେତୁ ଏଇଟା ମତେ ଗୋଟେ ମୋର ନା ମୋର ଗୋଟେ ପ୍ରିୟ ବନ୍ଧୁଟିଏ ଦେଇଥିଲେ। ମୋର ଜନ୍ମ ଦିନରେ ସିଏ ମତେ ଦେଇଥିଲେ ମୋର ଗୋଟେ ପ୍ରିୟ ସାଙ୍ଗଟିଏ ସିଏ ବହୁତ ସ୍ନେହରେ ମତେ ଦେଇ। ତ ମତେ ସେଟା କାଢିବାକୁ ଇଚଛା ହଉନି କିନ୍ତୁ ସେଠ ଷ୍ଟୋନ ସବୁ ବାହାରିଲାଣି ତ ମୁଁ ଭାବୁଛି ସେଟା ମୁଁ କାଢିଦେଲେ ହିଁ ମାନେ ଟିକେ
ଆଜ୍ଞା ଆଜ୍ଞା ଆପଣା କା ଉଠୁଛନ୍ତି ନହେଲେ ସେଇଟା ହାତକୁ ଅସୁନ୍ଦର ଦେଖାଯିବ। ମୁଁ କହୁଥିଲି ଆପଣ ମତେ କି ସେ ଦିଅନ୍ତୁ ମାନେ ସୁଯୋଗ ମାନେ କଣ ମାନେ ଚକୁଲେ ସହିତ ଆଉ କଣ ନେଲେ ଭଲ ଲାଗିବ ଆମର ସୋୟାବିନ ତରକାରୀ ଇଏ ତ ଆଳୁଦମ ଏହା ତ ଆଳୁ କସ ଏହା
ମତେ ଗୋଟେ କଥା କୁହନ୍ତୁ ଆଳୁଦବା ଆଉ ଆଳୁ କଷିବାର ଅଲଗା ଅଲଗା ଜିନିଷ। ଯଠି
ଆଚୁଆଲି ଆଳୁ କଷା ଟା ପୁରା ଶୁଖିଲା ଶୁଖିଲା ହୁଏ ମାନେ ମାନେ ସେ ସେଟା ଆମର ମାନେ ଜଳ ଜଶ ଅଳ୍ପ ଥାଏ। ଆଉ ଆଳୁ ଦମ ରେ ଟିକେ ପାଣି ଅଂଶ ଥାଏ ମାନେ ଜଚକିଆ ଥାଏ ଆଜ୍ଞା ଆଳୁ କଷା ଟା ପୁରା ଯକକିଆ ମାନେ ପୁରା ସେ ଶୁଖିଲା ଥାଏ।
ଆଜ୍ଞା ମୁଁ ବୁଝିଗଲି ଅ କିନ୍ତୁ ମୋ ହିସାବରେ ମାନେ ମୁଁ କହିବା। ତମର ବହୁତ ଆଳୁ ଦମ ଆଳୁ କଷା ହୁଏ। କିନ୍ତୁ ମୁଁ ଜାଣିଛି ତା ଦେହରେ ମାନେ ତଫାତ୍ ଅଛି ଆଜ୍ଞା ଆଜ୍ଞା ଫରକ ଟା ଗୋଟେ ଓଡିଆ ଶବ୍ଦ ନୁହଁ।
କାଲି ମାନେ ଆପଣ କୁହନ୍ତୁ ଆପଣ ମତାମତ ଦିଅନ୍ତୁ କାଲି ମୁଁ ଅ ଟିଫିନରେ ଆଳୁ। କଷା ସରି ଆଳୁ ଦମ ଆଳୁ କଷା ୟା ସୋୟାବିନ୍ ବଢି କଷା ନେଲେ ଭଲ ହବ।
ଆପଣଙ୍କୁ ଯାହା ସୁବିଧା ହବ ଆପଣ। ସେୟା ଆଣନ୍ତୁ ସୋୟାବିନ୍ ଟା ବୋଧେ ଆଗ ଶୁଣିଲେ ତ ସୋୟାବିନ୍ ଟା ବୋଧେ। ବାସ ଟିକେ ସିଝିବାକୁ ପଡିବ।
ଆଜ୍ଞା ମେରେକୋ ସିଝେଇବାକୁ ପଡ଼ ଆଜ୍ଞା।
ଓହୋ ଆଉ ଦେଖନ୍ତୁ ଆପଣଙ୍କ ଆଳୁ ବି ତ ସିଝିବାକୁ ବି ପଡିବ ତମକୁ ଯୋଉଟା ଠିକ ଲାଗୁଛି ତମେ କର ଆଉ।
ଆଜ୍ଞା ହଉ ତ ମୋର ବିଦ୍ୟାଳୟରେ ମୋର କିଛି ସାଙ୍ଗ ମାନେ ଅଛନ୍ତି। ମୁଁ ସେ ଆମ ସବୁ ମିଶ ଟିକେ ସାଙ୍ଗ ଖାଇବା ଗ୍ରହଣ କରିବୁ।
ଗ୍ରହଣ ଓହୋ। ହଉ ଠିକ ଅଛି ଆଉ ଗ୍ରହଣ କରିବି ଆଉ ଗ୍ରହଣ ହଁ ହୁଁ ଗୋଟେ କଣ ଚନ୍ଦ୍ରଗଣ। ଆଉ ଥାଏ ଗୋଟେ କଣ ଥାଏ?
ଗୋଟେ ଚନ୍ଦ୍ରଗ୍ରହଣ ଆଉ ଗୋଟେ ସୂର୍ଯ୍ୟପରାଗ। ଆଉ ଗୋଟେ ଆଈ କୁଢିଚା। ଅମାବାସ୍ୟା।
ହଉ ଆଉ ଠିକ ଅ ଛି ଆଉ ଅମାବାସ୍ୟା ଆଉ।
ଆଜ୍ଞା ଚନ୍ଦ୍ରଗ୍ରହଣ ଅମବାସ୍ୟା ସୂର୍ଯ୍ୟପ ସୁର୍ଯ୍ୟପରାଗ।
ସେଇଦିନ ଏମ୍ ଏମିତି ଖାଆନ୍ତି ଖାଆନ୍ତିନି ଦିନରେ ବନାନ୍ତିନି ଗ୍ୟାସ ରେ।
ଆଜ୍ଞା ଆକ୍ଚୁଆଲି ସୂର୍ଯ୍ୟପରାଗ। ହେଲେ କି ଚନ୍ଦ୍ରଗ୍ରହଣ ଆମର ନିଶେଡ ହୋଇଥାଏ। ହାଣ୍ଡିଛାଡ ମାନେ? ଆ ଆପଣ ମାନେ କିଛି ମାନେ ଆପଣଙ୍କ ମାନେ କିଛି ଏପନ୍ତ ରୋଷେଇ କରିବେ ନାହିଁ ଆପଣ ଭାତ ବି ଖାଇବେ ନାହିଁ ଆପଣ ଖାଲି ଜଳଖିଆ ଖାଇବେ ଆଉ। ଯୋଉ ସମୟରେ ଚନ୍ଦ୍ରଗ୍ରହଣ ହବାର ଥିବ ସେଇ କିଛିଟା ସମୟ ଆପଣ କିଛି ଖାଇବେ ନାହିଁ କି ଆପଣ ମାନେ ଆପଣ କି ଆପଣ ମାନେ ବାଥରୁମ ଯିବେ ନାହିଁ ବାଥରୁମ ଯିବେ ନାହିଁ ଆଜ୍ଞା ବା ବି ଯାଆନ୍ତି ନାହିଁ ମୁଁ ଶୁଣିଛି।
ଏଇଟା ମୁଁ ପ୍ର ମୋ ଜୀବନର। ପ୍ରଥମ ଥର ମୁଁ ଏଇଟା। ଶୁଣିଲି।
ମୁଁ ଶୁଣିଛି ମାନେ ଯୋଉ ଟାଇମରେ ଆକ୍ଚୁଲି ମାନେ ସେ କିଛିଟା ସେ କିଛିଟା ନିର୍ଧାରିତ ସମୟ ଥାଏ। ଦଶ ମିନିଟ ପନ୍ଦର ମିନିଟ ଥାଏ ଯୋଉଟା କି ପୁରା ହଁ ସେଇଟା ହିଁ ଯା ମୁଁ ବି ମୁଁ ବି କେତେଯର ଯାଇଛି ବଟ। ଘରେ କୁହନ୍ତି କିନ୍ତୁ ମା ମାନେ ପରନ୍ତୁ ଘରେ କୁହନ୍ତି କି ସେ ସମୟରେ ଗଲେ ଆପଣଙ୍କର ରୋଗ ହେଉଛି ଯେମିତି ଆମର ରହିଲା ମାନେ ପା ପା ମାନେ ମାନେ ପେଟ ଗରମ ପରିସ୍ରା ପୋଡ଼ ଏପରି ରୋଗ ସବୁ ହେଇଥାଏ। ତାକବୁ। ତୁ ଆକୁ ମୁଁ କେବେ ବିଶେଷ କରନୁ
ହଁ ସେ ତ କହନ୍ତି ଗ୍ରହଣ କି କିଛି ହେଲେ ବାହାରକୁ ବି ଯିବା କଥା। ନେ ଚନ୍ଦ୍ରଗ୍ର ଚନ୍ଦ୍ରଗ୍ରହଣ ଟି ନା କଣ। ଚନ୍ଦ୍ର ଗ୍ରହଣରେ ଚନ୍ଦ୍ର କୁ ଦେଖିବା କଥା ନୁହେଁ ସୂର୍ଯ୍ୟକୁ ଦେଖି ଟିକେ କଥା ନୁହେଁ ନହେଲେ ଅଖି ଖରାପ ହେଇଯିବ କି ଥୁଟି ଯିବ।
ଚନ୍ଦ୍ର ଗ୍ରହଣରେ ମୁଁ ମୋର ଗୋଟେ ମହିଳା ମିତ୍ର ସହିତ କଥା ହୋଇଥିଲି ଚନ୍ଦ୍ର ଗ୍ରହଣରେ ପୁଣି ଚନ୍ଦ୍ରଙ୍କୁ ଦେଖି ଦେଖି ତାଙ୍କ ସହିତ କଥା ହୋଇଥିଲି କିନ୍ତୁ ମୁଁ ଏଇଯାଏଁ ମାନେ ପୃଥିବୀ ପୃଷ୍ଠରେ ବଞ୍ଚେଇକି ଅଛେ।
ଆ ମୁଁ ସବୁବେଳେ ସବୁବେଳେ ସେଇୟା କରେ ଯେବେବ ଚନ୍ଦ୍ର ଗ୍ରହଣ କି କିଛି ବି ମୁଁ ସବୁ
ମୁଁ ମୁଁ ଆଜ୍ଞା ମୁଁ ଏବେ ମୋ ର ଗୋଟେ ଚିନ୍ତାଧାରା ଅଛି ଯଦି ମୁଁ ପୃଥିବୀରେ ବଞ୍ଚିଛି ତ ମୁଁ ସବୁ କରିକି ମରିବି
ହଁ ମୁଁ ବି ସେଇୟା ହିଁ ଭାବିକି
ଦୁନିଆରେ ଆଉ କିଛି ଜିନିଷ ନଥିବ ଯୋଉଟା କି ଆମେ କରିବା ନାହିଁ ହଁ ଆମେ ଲୋକଙ୍କର ପାପ ଚିନ୍ତା କରିବା ନାହିଁ କିନ୍ତୁ ଆମେ ସବୁବେଳେ ଖୁସିରେ ରହିବା। ଆମେ ଯଦି ଅନ୍ୟର ଖୁସି ଭାବିବା ତ ଆମର ଏ ଭଗବାନ
ହୁଁ ମୁଁ ସେମିତି ଗୋଟେ ଗୋଟେ ଜିନିଷ ଭା ମନେକରେ ମତେ ଆଇ ସେ ଭାଇର ଇଚ୍ଛା ଥିବ ହେଲା ମୁଁ ଖାଇ ବିିନି ଆଜି ମୁଁ ତାପରେ ମୁଁ ଭା କିି ଯଦି ଭାଇଚନ୍ସ ମୁଁ ମାନେ ମୁଁ ମନେକର ମୁଁ ଅଛି ମାନେ ଆଉ ଅଛି ମାନେ ଟିକେ ଉପର ଫ୍ଲୋରରେ ଅଛି ହେଲା
ଆଜ୍ଞା।
ତ କ ମୁ କରିବି ତାପରେ ମୁଁ ମାନେ ମୋ ଆସିବ ମୋ ମନ କହିବ ଖାଇବାକୁ କାରଣ ମୁଁ ଖାଇନଥିବି ମୋର ସେଟା ଆଶା ରହିଯାଇଥିବ ତ ମୁଁ କିନ୍ତୁ ମୁଁ ତ ଉପର ମହଲାରେ ଚଢିଗଲିଣି ଆଉ ତ ତଳକୁ ଆସିପାରିବିନି
ଆଜ୍ଞା।
ତ ସେଇଟା ଯଦି ବି ମୁଁ ମ ଭଟକିଲା ସେଥିପାଇଁ ମାନେ ଇଏ ହେଇକି ଭୂତ ହେଇକି ସେଥିପାଇଁ ମ ଯାହା ଇଚ୍ଛା ହେଇଛି
ମୁଁ ବି ସେ କରେ ଅଛୁଆଲି ଆଇସ୍କ୍ରି ରୁ ମାନେ ପାଇଲା ମୋର ମଲେଇ ରୁ ଆଉ ଯ ମୁଁ ଗଟେ ମୋର ଛୋଟ ଭାଇ ହେବେ ତାଙ୍କୁ ମୁଁ ବୁଲିବାକୁ ନେଇଚି ଲି ବାହାରକୁ କ୍ଷୀର ଆଣିବା ପାଇଁ ତ ସିଏ ମତେ କହିି କଣ ଆଇସ୍କ୍ରିମ୍ ଖାଇବେ। ସେ ତାଙ୍କୁ ମୁଁ ଖୁସିରେ ବା ଆଇସ୍କ୍ରିମ ଦେଇଥିଲି ଖୁସିରେ ଆଇସକ୍ରିମ କଣ କରିଥିଲେ ସେ ତାଙ୍କ ଜେଜେମା ଙ୍କୁ ଦେଇଥିଲେ ତାଙ୍କ ଜେଜେମା ତାଙ୍କୁ ସ ଇଚ୍ଛାରେ ଦେଇଥିଲେ ଖାଇବାକୁ
ମାନେ ସିଏ ଜେଜେମାକୁ ଦେଲେ ସେ ଜେଜେମା ସୋଇଛର ଦିନରେ ଖାଇବାକୁ ମାନେ
ମାନେ ତାଙ୍କୁ ସେ ମାନେ ତାଙ୍କୁ ପ୍ୟାକେଟ ରୁ ଖୋଲକି ତାଙ୍କୁ ଦେଇଦେଲେ ଆଜ୍ଞା ସେ ସେଇ ସେଇମାନେ ମାନେ ସେଇମାନେ ପିଲା ଜଣେ ପୁରା ଖୁସି ହେଇଗଲା ଖୁସିରେ ମତେ କୁଣ୍ଢେଇ ଦେଲା
ଓ ସେଇ ପିଲା ଜଣକ ଯିଏ ଆପଣଙ୍କୁ ବହୁତ ଭଲ ପାଏ ଆଚ୍ଛା ଶୁଣୁନାହାନ୍ତି ମୋର ଟିକେ ଟ୍ୟୁସନ ଯିବା ସମୟ ଆସିଗଲା ମୁଁ ରଖି ଦଉଛି ଧନ୍ୟବାଦ।
ଆଜ୍ଞା ଆଜ୍ଞା ଧନ୍ୟବାଦ ଜୟ ଜଗନ୍ନାଥ।
ଆଜ୍ଞା।